ହାଲୋ। ହାଲୋ ହାଲୋ। ହଁ କୁହ କଣ କରୁଚ?
ବର୍ଷା ହଉଚି ତ ଏମତି ଘରେ ବସଚି ଆଉ।
ହୁଁ। ମାନେ ଏବେ ଯଉଁ ଦି ତିନ ଦିନ ହେଲା ଲାଗି ଲାଗି ବର୍ଷା ହେଉଚି। ବର୍ଷାର ଛାଡ଼ିବାର ବି ନାଁ ଗନ୍ଧ ନାହିଁ। ଇ କିଛି।
ହୁଁ।
ଆଉ ବାକି ଲୋକମାନେ ବି ବାହାରକୁ ଯାଇପାରୁନାହାନ୍ତି। ମାନେ ଅ ଏବେ ଯେହେତୁ ଚାଷ ଟାଇମଟା ତ ଖାଲି ବିଲୁକୁ ହିଁ ଯାଉଛନ୍ତି ଆଉ ବାକି ବାହାରକୁ କୁଆଡ଼େ ବି କିଛି ଯାଇପାରୁ ନାହାଁନ୍ତି ବର୍ଷା ଦିନ ବି ଏଇଟା ତ ବର୍ଷା ଖରା ହେବା ବି ନିହାତି ଆବଶ୍ୟକ, ଯେମିତି ଖରା ଦିନେ ମାନେ ଅତି ଅଧିକ ରୁ ଅତ୍ୟଧିକ ଖରା ହଉଛି ତ ଏଇ ବର୍ଷ ଖରା ଆଉ ଶୀତ ବି ଅଧିକ ହେଇଛି ତ ବର୍ଷାଟା ଦେଖାଯାଉ କେମିତି କଣ ହଉଛି ବର୍ଷା ତ ଏବେ ହେଇନଥିଲା ମାନେ ଲୋକ ଲୋକମାନେ ସବୁ ଦିନରେ ଧାନ ଫାନ ବୁଣିଲା ଟାଇମରେ ବି ହେଇନଥିଲା ଏବେ ଗୋଟେ ଦି ଦୁଇ ତିନି ଦିନ ହେଲା ଲଘୁଚାପ ଯେହେତୁ ଅଛି ତ ବର୍ଷା ହେଉଛି ଦେଖାଯାଉ ଆଗକୁ କଣ ହେଉଛି
ହଁ ବର୍ଷା ତ ଆମର କୃଷକ ମାନଙ୍କ ପାଇଁ ହଁ ବର୍ଷା ଟା ବହୁତ ଭଲ କିନ୍ତୁ ଆଉ ଯୋଉମାନେ ମିସ୍ତ୍ରୀ କାମ କରନ୍ତି ଯୋଉମାନେ ବାହାରେ ମାନେ ଦିନ ମଜୁରିଆ ଯୋଉମାନେ ଖଟି ଯୋଉମାନେ ଖଟିଲେ ଖାଇବେ ସେମାନଙ୍କ ପାଇଁ ବର୍ଷା ଗୋଟେ କାଳ ଯଦି ମାନେ ଯଉମାନେ ଖଟିଲେ ଖାଇବେ ସେମାନେ ବର୍ଷ ବର୍ଷା ଯୋଗୁ ସେମାନଙ୍କ ଜୀବିକା ସେମାନେ ନିର୍ବାହ କରିପାରନ୍ତିନି ଯାହା ଦ୍ଵାରା ସେମାନଙ୍କ ପରିବାର ପୋଷିବା କଷ୍ଟକର ହୋଇଥାଏ ଆଉ ବର୍ଷା ଖରା ଦିନ ଶୀତ ଦିନ ଗୋଟେ ଅଲଗା ପ୍ରକାର ତମେ ଯୋଉଠି ବି ଏମିତି କି ବାହାରେ ବି ତମେ ଶୋଇପାରିବ ଖରା ଯଦି ହେଲା ତମେ
ବାହାରେ ଶୋଇପାରିବୁ କିନ୍ତୁ ବର୍ଷା ଦିନେ ତମକୁ ଗୋଟେ ଗୋଟେ ଭଲ ଘର ଦରକାର
ହୁଁ ନାଇ ମ ଖରା ଦିନେ ଯୋଉ ଅତ୍ୟଧିକ ଖରା ଟା ହଉଛି ସେଥିରେ ବି ଲୋକମାନେ ମାନେ ଅଧିକ ହେଇଯାଉଛନ୍ତି ନା ମାନେ ଦେହ ଖରାପ ପ୍ରବଳ ହଉଛି ଆଉ ବର୍ଷାରେ ବି ମାନେ ଯାହାର ଘର ତ ଯେମିତି ଠିକ ଅଛି ଠିକ୍ ଅଛି ଯାହାର ଘର ବି ନଥାଉ ଥାଉଛି ମାନେ ଯଉମାନେ ଚାଳ ଛପର ଘରେ ରହୁଛନ୍ତି ବା କି ଟିଣ ଘରେ ରହୁଛନ୍ତି ତ ସେମାନଙ୍କ ଘର ଭିତରେ ବି ପାଣି ଗଳୁଛି ତ ସେମାନଙ୍କର ଅସୁବିଧା ବି ବହୁତ ହଉଛି ଖାଇବା ବନେଇ ପାରୁନାହାନ୍ତି ଆ ଯେଉଁମାନଙ୍କର ଗ୍ୟାସ୍ ନାହିଁ ଯଦିବି ସେ ଚାଲୁନି ତ ଏବେ ଯେହେତୁ ଗ୍ୟାସ ମିଳୁନି ସେମାନଙ୍କର ରୋଷେଇ କରିବା ବି ଟିକିଏ ହୁଁ ଅସୁବିଧା ହଉଥିବ ଆଉ ସେମାନେ ବି ଖାଇବା ପିଇବା ରହିବା ଏଗୁଡ଼ା ବି ସବୁ ଅସୁବିଧା ହଉଛୁ
ଦି ଖରା ଟା ହେଲେ ମାନେ ଅଲଗା ଅଲଗା ଯଦି ଅତ୍ୟଧିକ ଖରାହେଲା ମଣିଷ ରହିହଉନି ସତ କିନ୍ତୁ କୋଉଠି ଯାହା ବାହାରେ ଆଣି ସାର ହେଲେ ପାଣି ପଡ଼ିଲେ ତ ଯଉ ଆମର ଗରିବ ଲୋକମାନେ ଅଛନ୍ତି କରିପାରିନି ଆଉ ସେମାନଙ୍କୁ ଚୁଲିରେ ରୋଷେଇ କରି ଖାଇବାକୁ ପଡିବ କଲେ ଦେଖ
ହୁଁ ହୁଁ
ହ୍ୟାଲୋ ତ ମେନ୍ କଥା ହଉଛି ଚୁଲି ରୋଷେଇ ରେ ଆଜି ହଁ
ହଁ ଶୁଭିଲା କୁହ
ତ ମେନ୍ କଥା ହଉଛି ଚୁ ଚୁଲିରେ ଯୋଉମାନେ ରୋଷେଇ କରୁଛନ୍ତି ସେମାନଙ୍କ ପାଇଁ ହ୍ୟାଲୋ।
ହଁ କୁହ। ହଁ ହଁ।
ତ ମୁଁ କହୁଥିଲି କି ଯୋଉମାନେ ଆମର ମଧ୍ୟବିତ୍ ସେନ ଲୋକମାନେ ଅଛନ୍ତି ସେମାନେ ରୋଷେଇ କରନ୍ତି ସାଧାରଣତଃ ଚୁଲି ତ ଚୁଲି ରୋଷେଇ କରି ପାଇଁ ମେନ ତ କା କାଠ ଦରକାର ଆଉ ଶୁଖିଲା ଚୁଲି ଦରକାର ତ ଯଦି ଏମିତି ଏ ଲଘୁଚା ବ ଲାଗି ରହିବ ଦି ଚାରି ଦିନ ତ ସେମାନଙ୍କର ରୋଷଇ ମେ ବର୍ଷା ଆଉ ଯୋ ସେଇ ଘରେ ପାଣି ଇଁ ପାଳ କରିଥିବ ତା ସହିତ ଚୁଲି ଯୋଉଠି ପଡୁଥିବ ସେବି ଗଳି ଚୁଲି ଓଦା ହେଇଯାଇଥିବ ତ ଯେହେତୁ ଘର ଓଦା ହେଇଯାଇଥିବ ସେ କାଠ ବି ଓଦା ହେଇଯାଇଥିବ। ହଁ ତ କିଛି ଯେହେତୁ ଶୁଖିଲା ଜାଗା ଟା ସଞ୍ଚୟ କରି ରଖିବେ ଲଘୁଚାପ ହଉଚି ତ ଗୋଟେ ଦି ଦିନ ତିନି ଦିନ ଏମତିକି ଲାଗି ରହୁଚି ଜ ଦଶ ଦିନ ପନ୍ଦର ଦିନ ତ ଏତିକି ଜାଆ ଦିନ ପାଇଁ ସେମାନେ କାଠ ବି ସଞ୍ଚୟ କରି ରଖିନଥିବେ ନା ଶୁଖିଲା କାଠ ବି କାଠଥିବ ତ ଓଦା ହେଇଯାଇଥିବ ବାହାରେ ରହିକି ତ ସେ କାଠରେ ରୋଷେଇ ବି କରିହବନି ତ ବର୍ଷା ଦିନ ତ ଆଉ କେତେ ଜଣଙ୍କ ଜୀବିକା ନିର୍ବାହ ଅସମ୍ଭବ ହୋଇଥାଏ ଆ ଆଉ କେ ଜଣଙ୍କର ଖାଇ ଖାଇବା ଅ ସେମାନେ ବହୁତ କଷ୍ଟରେ ଖାଆନ୍ତି ଖାସ କରି ଦିନ ମଜୁରୀଆ ଆଉ ମାନେ ବାହାରକୁ ହଁ ଖଟିବାକୁ ଯାଆନ୍ତି ସେମାନେ ବହୁତ କଷ୍ଟ ଭୋଗାନ୍ତି ଯେହେତୁ ଖଟିଲେ ସେମାନେ ଖାଇବେ ତାଙ୍କ ପରିବାର ବଷିବେ ଏ ବର୍ଷା ଯୋଗୁ ସେମାନେ ଆଉ ଖଟି ପାରିବେନି ତ ଏମିତିରେ ଯେତିକି ଆମର ମିସ୍ତ୍ରୀ କାମ ହଉ ଘର କାମ ହଉ ସବୁ ବାହାରେ ହଉଛି ତ ମାନେ ନ ବର୍ଷା
ମାନେ ବର୍ଷାଟା ହଉଚି ଯୋଉ ଅତ୍ୟଧିକ ବର୍ଷାଟା ନହେଇକିରି ହ
ତ ହଁ ବର୍ଷା ଟା ହେବା ବି ଦରକାର ତା ସହିତ ପାଗ ବି ଠିକ ରହିବା ଦରକାର। ଆଉ ତ କେବେ କେବେ ବର୍ଷା ହେଇକି ଛାଡି ଯାଉଛି କିନ୍ତୁ ଅ ଅଧିକ ଟାଇମରେ ଲଘୁଚାପ ହୁଁ।
ଅ ଯେହେତୁ ଅ ଏବେ ମାନେ ଦେଖ ଯେ ଅ ଅତ୍ୟଧିକ ବର୍ଷା ହେବ ତାହେଲେ ଆମର ଯେବେ ଯେମିତିକି ଘରେ ପାଣି ପଶିବା ଚୁଲି ପାଣି ପସିବା ମାନେ ଅ କିଛି ଅ ରହିବା ଅସୁବିଧା ରହିବା ତାପରେ- ଦିନ ମଜୁରିଆ ବି ତମେ କହିଲ ଦିନ ମଜୁରୀ ଲୋକମାନଙ୍କ ପାଇଁ ବର୍ଷା ଯୋଗୁଁ କାମ ହୋଇପାରିବନି। ତାପରେ ତାଙ୍କର ପଇସା ବି କମିଯାଇଚି ଯିଏ ତାଙ୍କେ ସେଦିନ କାମ କରିବେନି ତ ପଇସା ମିଳିବନି ନା ତାଙ୍କୁ। ତାପରେ ଆମର ଖାଦ୍ୟ ଆଉ ପାଣି ଉପରେ ବି ଅଭାବ ରହିବ ଦଁ ଖାଦ୍ୟରେ ଆମେ ରୋଷେଇ କରିପାରିବାନି ଚୁଲିରେ ଯେହେତୁ ଇଏ ହଉଚି ଚୁଲିରେ ପାଣି ପଶିଯାଇଥିବ ହ ରୋଷେଇ ବି କରିପାରିବାନି। ପାଣି ଯୋଉମାନେ ଘରେ ଯାହାର ତ ମଟର ଅଛି ଠିକ ଅଛି ଯୋଉ ମନଙ୍କର ନାହିଁ ସେମାନେ ବି ଯାଉଥା କୂଅ କ କି ନଳକୂଅକୁ ଯାଇକି ଜାଣଥାନ୍ତି ତ ସେଗୁଡା ବି ପାଖରେ ତ ଲଥା ଏ ନା ଯାଇକି ଦୂରରୁ ଆଣିବା ପଡିବେ ତ ତାର ବି ଅସୁବିଧା ହବ ଆଉ ବାକି ଆଉ ବନ୍ୟ ଜୀବଜନ୍ତୁମାନେ ରହିପାରେନି ଏବେ ଯେଉଁମାନେ କାଉ ବଗ ଏମାନେ ସବୁ ମାନେ ରହିବା ପାଇଁ ଖୋଜଛନ୍ତି ତାଙ୍କେ ବି ଓଦା ହେଉଚନ୍ତି ନା ବର୍ଷାରେ
ହୁଁ।
ଆଉ ବାକି ତାଙ୍କର ଯୋଉ ଛୋଟ ଛୋଟ ପିଲାମାନେ ଅଛନ୍ତି ସେମାନଙ୍କୁ ବି ତାଙ୍କର ଟିକେ ଧ୍ୟାନ ରଖିବା ପାଇଁ ପ-ପଡିବ ଆଗେ ରଖୁଛନ୍ତି ବି ହେଲେ ଆମର ଗଛ ମାନଙ୍କରେ ବସା କରିକି ନେଇକି ରଖିଥାଉଛନ୍ତି ତାଙ୍କ ଛୋଟ ପିଲାମାନ ଙ୍କୁ ଆଉ ଶିଶୁମାନେ ଆମର ପିଲାମାନେ ସ୍କୁଲ ଯିବା ପାଇଁ ବି କଷ୍ଟ ହୋଇପଡୁଛି। ଆଉ ବାକି ଏ ଯୋଉମାନେ ମାନେ ଖାସ୍ କରି ଆମ ମାନଙ୍କୁ ଯୋଉ ଆମେ ବର୍ଷାରେ ଯାଇକି ଓଦା ହଉଛେ ଆମ ମାନଙ୍କୁ ଥଣ୍ଡା, ଜର, ଆଉ ଡେଙ୍ଗୁ, ମେଲେରିଆ, ଡ଼ାଇରିଆ ଆ ପରି ରୋଗର ଉଁ ମାନେ ସମ୍ଭାବନା ବି ରହୁଛି ଯେହେତୁ ଆମେ ବର୍ଷାରେ ଅଧିକ ସମୟ ଓଦା ହଉଛେ। ରାସ୍ତାଘାଟରେ ପୁରା ପାଣି ଜମିିକି ରହୁଛି ଯାହାକି ମାନେ ଗାଡି ହଉ କି ସାଇକେଲ ହଉ ଯାହା ବି ଚଲେଇବୁ ମାନେ ଛିଞ୍ଚିକିରି ପୁରା ଉପରେ ପଡ଼ୁଛି କି ଗାଡ଼ି ଫାଡ଼ି ଗଲେ ବି ରାସ୍ତାରେ ଆଇକି ବି ଛିଞ୍ଚିକି ପଡୁଛି ଆ ଆଉ ଆମର ଛତା କିମ୍ବା। ବର୍ଷା ଦିନ ଥିବାରୁ ସେମାନେ ଭିଜି କଷ୍ଟ ହୋଇ ପା-ପାରୁଛନ୍ତି ଯୋଉଁମାନଙ୍କର ଭ ଛତାପତା ନଥାଉଛ ସେମାନେ ବି କୁଆଡ଼େ ମାନେ ଯିବା ଟାଇମ୍ ରେ କିଏ କଣ ଅସୁବିଧା ଥିବ ବୋଲି ତାଙ୍କେ ଯାଉଛନ୍ତି। ବାହାରକୁ ତ ସେଇ ଟାଇମ ରେ ବି ତାଙ୍କେ ଓଦା ହେଉଛନ୍ତି।
ହୁଁ।
ଏଇ ସବୁ।
ଏ ମାନେ ବର୍ଷାରେ ଯୋଉମାନଙ୍କ ଦେହରେ ବି ଯାଏନି ସେମାନଙ୍କୁ ଜ ଜର ପୁରା ସାଂଘାତିକ ଜର ହୋଇଯାଏ ଯୋଉଟା ଛାଡିବାର ନା ଧରେନି ବହୁତ ପନ୍ଦର ଦିନ ମାସେ ଯଉ ଦିନ ଜର ହୋଇଥାଏ ଉଁ ତ ସେଇ ଜର ହୋ ହୋଇ ସେମାନଙ୍କ ଦେହ ଅତ୍ୟଧିକ ଖ ଖରାପ ମଧ୍ୟ ହୋଇଥାଏ।
ହଇଜା। ବର୍ଷା ହେଲେ କଣ ଯେ ଆମର ପ୍ରାକୃତିକ ସବୁଜ ଯୋଉ ଗଛ ପଛ ଏଗୁଡ଼ାକ ଅଛି ତାକୁ ସୁନ୍ଦର କରାଏ ହେଲେ ହୁଁ।
ହୁଁ।
ମାନେ କହିବାକୁ ଗଲେ ବର୍ଷା ଦିନ ଟା କିଛି ଲୋକ ପାଇଁ ମାନେ ଖୁସିର କାରଣ ଆଉ କିଛି ଲୋ ଲୋକ ପାଇଁ ଦୁଖର ବି କାରଣ ହେଇ ପଡୁଛି।
ହୁଁ ମାନେ ବର୍ଷା ଆଉ ବାକି ଯୋଉମାନେ ମାନେ ଘରର ମା ମାନେ ସେମାନେ ବର୍ଷା ହଉଛି ତ ଖରା ହଉ ଘର କାମ ଯେମିତି ହେଲେ କରିବେ କାଦୁଅ ହେଲେ ବି ସେମାନଙ୍କୁ ରୋଷେଇ କରିବାକୁ ପଡିବ ଯେହେତୁ ସେମାନେ ଯଦି ରୋଷେଇ ନ କରିବେ ଘର ଚଳିବ ନାହିଁ ତ ଆ ଆମର ଛାତ ଘର କିନ୍ତୁ ପାଣି ପଡେ ସିଡ଼ି ଘର ବାଟୁ ପାଣି ଆ ସେ ଘର ଚପ ଚପ ଓଦା ଓଦା ହୁଏ। କିନ୍ତୁ ଆମେ ସବୁ ଘରେ ଅନ୍ୟମାନେ ଘରେ ଅଲଗା ଘରେ ରହୁ ଆମ ଗୋଡ କିଛି ହୁଏନି ଆମ ଘରର ବୋଉ। ସେ ଯେହେ କିନ୍ତୁ ମା ସମସ୍ତଙ୍କ ପାଇଁ ରୋଷେଇ କରିବ ତ ସେ ରୋଷେଇ କଲା ବେଳେ ବହୁତ କଷ୍ଟରେ କରିଥାଏ କାରଣ ଯୋଉଠି ରୋଷେଇ ହୁଏ ସେଠି ପାଣି ପଡିଥାଏ। ପାଦରେ ଅଧିକ ସମୟ ଯଦି ଆମର ଗୋଡ ପାଦ ରହିବ ତ ଗୋଡ ଆମର ବାଲି ଖାଇ ଯିବ ଯୋଉ କ କୁହାଯାଏ ବାଲି ଖା ଗୋଡ ଖାଇଛି ବୋଲି। ତ ସେ ପୁରା ଗୋଡ ଖାଇକି ପୁରା ବହୁତ କଷ୍ଟ ହେଇଥାଏ ମୁ ମୁଁ ଜାଣିନଥିଲି ଏ କଷ୍ଟ ହୁଏ ମାନେ ପୁରା ଗୋଡ ଫୁକା ଫୁକା ହେଇ ଫୁଲିଯାଏ ବହୁତ କଷ ହଁ
ହଁ ଅତ୍ୟଧିକ ବି ଯଦି ବାଲି ହୁଏ ତା ହାଲ ମାନେ ଅ ସେ ଗୋଡ ବି ମାନେ ଅ ନେଦେଗା ପରିଆ ହେଇ ଯାଏ ମାନେ ଫୁଲିଯାଏ ଗୋଡ ପୁରା। ଆର୍ ବି କିଛି ରହିଛି।
ଗୋଡ ତ ଫୁଲିଯାଏ ତା ସହିତ ଉଁ। ଗୋଡ ଫୁଲିଯାଏ ପୁରା ମାନେ ମାଂସ ପୁରା କେମିତି ଗୋଟେ ଅଲଗା ହେଇଯାଏ ସିଝିଲା ପରିକା। ମାନେ ଦେଖିଲେ ସେତେ ହାଲକା ଲାଗେ କିନ୍ତୁ ମାନେ କଷ୍ଟ ଟା ଅଧିକ ହୋଇଥାଏ। ମାନେ ପୁରା ମାନେ ପାଦ ଯଦି ପାଣି ଖାଇଯିବ ବାଲି ଖାଇଯିବ ଯି ତମ ପାଦ ତଳେ ପଡିବ ତ ବହୁତ କଷ୍ଟ ହବ। ତା ସହିତ ଚାଲିକି କଲା ବେଳକୁ ଆହୁରି କଷ୍ଟ ହଉଥିବ। ତ ବର୍ଷା ଦିନରେ ଯୋଉମାନେ ଆମକୁ ରୋଷେଇ କରିକି ଦିଅନ୍ତି ବା ଯୋଉମାନେ ବାହାରକୁ କାମ କରିବାକୁ ଯାଆନ୍ତି ସେମାନେ ବହୁତ କଷ୍ଟ ସହିଥାନ୍ତି।ତ ବର୍ଷା ହୁଏ ତ ସମସ୍ତଙ୍କ ପାଇଁ ସମାନ ହୋଇନଥାଏ। କେତେ ଜଣଙ୍କୁ ଖୁସି ଦେଇଥାଏ। କେତେ ଜଣ ପାଇଁ ଦୁଃଖର କାରଣ ହୋଇଥାଏ।
ଦୁଃଖ ହବ। ହଉ ଠିକ୍ ଅଛି ତ ଟାଇମ୍ ହେଇଯାଇଚି
ହୁଁ।